ହଁ ମ୍ୟାଡ଼ାମ ନମସ୍କାର।
ହଁ ମ୍ୟାଡ଼ାମ ନମସ୍କାର। ଏଇଠି ଗଡୁଛି ଆଉ ଆପଣ?
ହୁଁ ଏଇ ବାରିଆଡେ ଗଛ ମାନେ ଗୋଟେ ଛୋଟ ଗଛ ଟା ହେଇଥିଲା ନା ତାକୁ ପାଣି ହଙ୍ଗା ଦିଆଇ ନଥିଲା ତେଣୁ ଆ ସେିକ ତାକୁ ପାଣି ଦେଇକି ମାନେ ଝାଉଁଡି ଯାଇଥିଲା। ତ ଗଛ ଟାକୁ ମନ୍ଦାରେ କରିଥିଲି ଆଉ ମୁଁ।
ଆଛ ଆପଣଙ୍କୁ ଗଛ ଲଗେଇବ ବହୁତ ଭଲ ଲାଗେ ନା?
ଗଛ ଲଗେଇବା ବହୁତ ଭଲ ଲାଗେ ଏବେ ତ ଆଉ ଗଛ ଲଗେଇବା କେହି ଭଲ ପାଉନାହାନ୍ତି କାରଣ ଯୁଆଡେ ଦେଖ ରଖିବେ ଛାତ ଘର ପକାଘର ଆଉ ସମସ୍ତେ କରିକି ରହିଲେ ଗଛ କାଟି ଦଉଛନ୍ତି। ତ ଆମର ଅମ୍ଳଜାନ ଅଙ୍ଗାରକା ଅମ୍ଳ ଆସିବ କୋଉଠୁ ତ। ବେଶୀ କଳାକାରଖାନା ହଉଛି ସହରାଞ୍ଚଳରେ। ଆଉ ଗଛ କେହି ଲଗେଇବାକୁ ବହୁତ ଭଲ ପାଉନାହାନ୍ତି। ଗଛ କାଟିକି ଜଙ୍ଗଲ ସଫା କରିଦଉଛି। ଜଙ୍ଗ ଆଜ୍ଞା।
ହଁ।
ଆଜ୍ଞା।
ଦେଖି ଗଛ ଆମକୁ ସାହାଯ୍ୟ କରୁଛି ହେଇ ପାରୁଛେ। ଆଉ ସି ଫଳ ଫଳ ଫୁଲ ଆଉ ଔଷଧ ମଧ୍ୟ କି କିଛି ପ୍ରକାର ଗଛ ଅଛି ମଧ୍ୟ ଔଷଧୀୟ ଗଛ ଯେମିତି କିି ମାନେ ବେଲଗଛ ତୁଳସୀ ଗଛ ଆଉ ନିମ୍ବ ଗଛ ଏରା ଔଷଧୀୟ ଗଛ ତ ଆଜିକାଲି ଲୋକ ଲୋକମାନୋନ ତାରା ଜାଣୁନାହାନ୍ତି କି ଗଛ ଆମକୁ ଛାଇ ମଧ୍ୟ ଦଉ ହଉଛି ଆଉ ମାନେ ଏ ମଧ୍ୟ ଆମେ ଗତବେଳେ ରହି ବିି ପାରିବା। ଲୋକମାନେ ଜାଣୁନାହାନ୍ତି ହୁଁ ହଁ। ରହିପାରିବା ତ ଆଜିକାଲି ଲୋକ ଗଛ ଗୁରା ବହୁତ ବଡ
ଆଜ୍ଞା।
ଗଛ ମଧ୍ୟ କାଟିକି ଦେଇକି ଘର ତିଆରି କରୁ ଛନ୍ତି ତାକୁ କରୁଛନ୍ତି। ହାନ୍ତିଛ ବହୁତ ଦରକାର ଗଛଆମ
ଆଜ୍ଞା। ଗଛ ଟା ଆମ ପାଇଁ ବହୁତ ଦି ମାନେ ଦରକାର ଅଛି। ତାର ଅଙ୍ଗର ଅଙ୍ଗାରକାମ୍ଳ ଆମକୁ ନିହାତି ଦରକାରେ ହ ତ କିନ୍ତୁ ଏବେ ଆଜି କାଲିକା ସହରାଞ୍ଚଳ ଲୋକମାନେ ଗଛ କାଟିକି ଜଙ୍ଗଲ ସଫା କଦୋଉଛନ୍ତି। ଜଙ୍ଗଲର ବନ୍ୟଜନ୍ତୁ ବି ସହରାଞ୍ଚଳକୁୁ ପଶି ଆ ଆସୁଛନ୍ତି।
ହଁ ତାର ବାସସ୍ଥଳୀକୁ ଯଦି ଆମେ ଭାଙ୍ଗିଦବା ତ ସିଏ ଆଉ କୁଆଡେ ଯିବ ସିଏ ଆମେ ଯୋଉଠି ରହୁଛେ ସେଠିକି ପଳେଇ ଆସ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ଗଛରେ ବହୁତ ଅନେକ ଔଷଧ ଗୁଣ ବି ରହୁଛି ତୁଳସୀ ପତ୍ର କୁ ଯେମିତି କିି ଆମେ ଥଣ୍ଡା ହେଲେ ତୁଳସୀ ପତ୍ର ମହୁ
ଛୋଟ ଛୁଆଙ୍କର
ଛୋଟ ଛୁଆଙ୍କର ଥଣ୍ଡା କାଶ ସର୍ଦି ହେଲେ ଆମେ ତାଙ୍କୁ ଦେଲେ ଛୋଟ ପିଲାଙ୍କର ଥଣ୍ଡା କମିଯାଏ କିନ୍ତୁ ତୁ ଏ ତୁଳସୀ ଗଛ କି ବେଲଗଛ ହଉ ସୁଧା ବେଲଗଛର ପତ୍ରକୁ ମାନେ କଞ୍ଚାରେ ଚୋବଇ ଚୋବେଇ ଖାଇଲେ ଏବେକା ଡେଟ ଆଜିକା ଡେଟ ରେ ଯୋଉ ବାହାରୁଛି ଗ୍ୟାସ୍
ହୁଁ ଏବେକା ଲୋକମାନେ ମଧ୍ୟ ନିହାତି ତି ଖାଇବା ଦରକାର ସଖାଳୁ ଖାଲି ପେଟ ରେ ବେଳ ପତ୍ର ଚୋବେଇକି ଖାଇବା ଦରକାର କିନ୍ତୁ ଆଜିିକାଲି ଲୋକ କିଏ ଖାଉଛନ୍ତି କି କି କେହି ବି
ସକାଳୁ ଉଠିଲେ ଆଗ ବେଟି ଚା ଏଇଗୁଡା ବେଶୀ ଖାଉଛନ୍ତି। କିନ୍ତୁ ସକାଳରେ ନାଇଁ ଶାଗୁ ମିଶ୍ରୀ ପାଣି ଆମେ କରିକି ପିଇବା ପେଟ ଥଣ୍ଡା ରହିବ କି ମାଣ୍ଡିଆ ଯାଉ କ ଥିବା ରାତିରେ ସକାଳେ ଉଠିକି ତାକୁ ଖାଇବା ପେଟ ଥଣ୍ଡା ରହିବ ଏଇ ଖାଦ୍ୟ ଟା ଏଇ ପାନୀୟ ଟା କେହି ପିବାକୁ ଭଲ ପାଉନାହାନ୍ତି। ସମସ୍ତେ ଚା ବେଟି ଆଉ ଏଇ ଜିନିଷ ଟା ଖାଇବାକୁ ବହୁତ ଭଲ ପାଉଛନ୍ତି ପିଇବାକୁ ହଁ
ଗୋଟେ ଖରାଡେ ଯାଉଥିବ। ଆ ଗଛ ତଳେ ମନେକର ବସି ପଡିବ ମୁଣ୍ଡ ଥଣ୍ଡା ଲାଗିବ ତା ଦେହ ଟା ଥଣ୍ଡା ଲାଗିବ
ମ୍ୟା ମ୍ୟା ମ୍ୟାଡାମ ଆପଣ ଯୋଉ କହିଲେ ଯୋଉ ବେଟି ମାନେ କଣ?
ତ ସେଇଟା ଚା ଭଳିଆ ଗୋଟେ ଜିନିଷଟା ଚା କଫି ବେଟି ଯୋଉ କର କହନ୍ତି ଆଜିକା ଯୁଗରେ ମାନେ ସହରାଞ୍ଚଳରେ ଏଇ ଜିନିଷ ଟା ବେଶୀ ଚାଲିଚି। ଚା କଫି ବେଟି ଯୋଉ କହିକି ଏଇ ଜିନିଷ ଟା ପିଉଛନ୍ତି ବେଶି ତ ସେତେବେଳ ଯୁଗରେ ମାନେ ଉଁ ଘରେ ଶାଗୁ ମିଶ୍ରୀ ପକେୟା ହେଇଥ ବ ସକାଳୁ ପିଇବା କି ମାଣ୍ଡିଆ ଯାଉ ଖାଇବା ଏଇ ଦିନସ ଟା ଖାଇଲେ ପେଟ ଥଣ୍ଡା ହୁଏ ତ ଏଇ ଜିନିଷ ଟା ସେମାନେ ଖାଇବାକୁ
ଲୋକମାନେ ଖାଉନାହାନ୍ତି ହଁ ମ୍ୟାଡାମ ଲୋକମାନେ ମଧ୍ୟ
ହୁଁ ଆମ୍ବ ଆମ୍ବ ଗଛ ଆମ୍ବ ଗଛରୁ ଆମେ ସବୁ କିିଛି ବି ପାଇପାରିବା ଯେମିତି କିି ଛୋଟ ଟ ଆମ୍ବ ଗଛ ଟିଏ ହଉଛି ଆମ୍ବ ଗଛ ହେ ହ୍ୟାଲୋ ଆଜ୍ଞା ଆଜ୍ଞା।
ହଁ ମ୍ୟାଡ଼ମ୍।
ଆଗ ଆମ୍ବ ଗଛରୁ ଆମେ କେତେ ଜିନିଷ ଫଳ ପାଉଚେ ଗୋଟେ ଗୋଟେ ଆମ୍ବ ଫଳିଲେ ତାକୁ ଆମେ ଆମ୍ବ ଟେ କାଟିକି ଖାଇଲେ ହଁ ମାନେ ବାରିଆଡ଼େ ସେ ଜିନିଷ ଗଛଟା ଲଗା ହୋଇଇଥିବ ସେ ଗଛରୁ ଆମେ ଆମ୍ବଟା ତୋଳି ଖାଇଲେ ସେ ଆମ୍ବରେ ଆମ ଦେ ଦେହ ପାଇଁ ବହୁତ କିଛି କ୍ଷତ ଉଁ ହିତ ଅଛି ସେଥିରେ ପିଡିଆ ପଡୁନାହିଁ। ସେ ଫଳ ଖାଇଲେ ଆମେ ସେ ଗଛରୁ କିନ୍ତୁ ସେ ଗଛକୁ ଲୋକ ହାଣିକି ସଫା କରିଦଉଛନ୍ତି ସେ ଶୁଖି ଶୁଖି ଗଲା ପରେ ବି କାଠ ହେଇଯାଉଛି ଲୋକ ତାକୁ ଆଣିକି ଚୁଲିରେ ଜାଡିକି ରୋଷେଇ ବି କରୁଛନ୍ତି। ତ ଗଛ ଆମକୁ କେତେ ଉପକାର ଦଉଚି, କିନ୍ତୁ ଆମେ ଗଛକୁ କାଟିକୀ ସଫା କରିଦଉଚେ। ଗଛବି ଆମ ଜୀବନରେ ବହୁତ ମୂଲ୍ୟବାନ ଦରକାର। ଯୁଗରେ କରେଣ୍ଟ ଚାଲିଗଲେ ଗଛ ଟିଏ ଥିଲେ ତା ପବନ ହେବା ଦ୍ୱାରା ଆମେ ଟିକେ ଦେହକୁ ସୁସ୍ଥ ମନେ କରି ପାରୁଚେ ଶାନ୍ତି ଲାଗୁଛି। ଆରାମ ଲାଗୁଚି, ଦେହର ପବନ ଟିକେ ବାଜି ପାରୁଚି। ଯଦି ଗଛ ଟିଏ ନଥିବ, ଆମ ଦେହରେ ପବନ ବାଜିବାକୁ ବି ଆଉ କିଛି ଜିନିଷ ନାହିଁ।
ହଁ ମ୍ୟାଡ଼ାମ।
କରେଣ୍ଟର ଅଭାବ କଣ ସଦାବେଳେ ରହିବ ନିଶ୍ଚିନ୍ତ କାରଣ ସ ମାନେ ସବୁ ଘରେ ସହରାଞ୍ଚଳରେ ସବୁ ଘରେ କରେଣ୍ଟର ଅପବ୍ୟବାହାର ବି କରୁଛନ୍ତି। ତ କରେଣ୍ଟ ସଦାବେଳେ ରହିବ ବୋଲି ଆଉ କହିପାରିବା ନାହିଁ, କିନ୍ତୁ ଗଛ ଟିଏ ଥିଲେ ବାରିଆଡେ ଆସିପଡ଼ିବା।
କରେଣ୍ଟ ଜଳ ଏସବୁର ଲୋକମାନେ ଅପବ୍ୟବହାର କରୁଛନ୍ତି। ତ ଦୟାକରି ସେମାନଙ୍କ କୁ ଅପବ୍ୟବହାର ନ କରିକି ଯେତିକି ଦରକାର ସେତିକି ସାରିବା ହିଁ ଦର୍ ମାନେ ଆବଶ୍ୟକ ନା ତ ସନ୍ତ୍ ଲୁଚିକି ମଧ୍ୟ ରଖନ୍ତୁ କି ଆମ୍ ଯଉଁ ଆମ ପିଢ଼ି ଏବେ ଚାଲିଚି ଆମେ ଯଦି ଏମିତି ସାରି ବା ତ ଆମ ଆଗ ପିଢି ସେମାନେ ପୁଣି କେମିତି ଚଳିବେ? ସେମାନେ ପୁଣି କେମିତି ରହିବେ? ଆମେ ଯଦି ଏବେଠୁ ଏମିତି କରିବା ତାପରେ ବି ଆମେ ଯଦି ସେ ସବୁ ଜିନିଷକୁ ହଁ ହଁ ଆମେ ଯଦି ଏବେ ସବୁ ଜିନିଷକୁ କମ କମ ବ୍ୟବହାର କରିବା ତ ଏ ଆମର ଯୋଉ ପିଢ଼ି ଆଗ ପିଢ଼ି
ଆଜ୍ଞା।
ଆଜ୍ଞା।
ଆମ ପିଢି ଆଗ ପିଢି ସେମାନ ପୁଣି କେ
ଆଜ୍ଞା।
ଯେତିକି ସା ମାନେ ସାରନ୍ତୁ ବେଶୀ ସାରନ୍ତୁନି। ତ ସଞ୍ଚୟ କରିକି ରଖନ୍ତୁ ମଧ୍ୟ ଧ୍ୟ ବର୍ଷା ଜଳ ହଉ ଆପଣଙ୍କ ଛାତ ଉପରେ ରଖନ୍ତୁ ବର୍ଷା ଜଳ କିଛି ଗୋଟେ ବଡ଼ ମାନେ କଣ ଡ୍ରମ୍ ହଉ କିମ୍ବା ଆଜିକାଲି ସେ ସବୁ ବର୍ଷା ଜଳକୁ ହଁ
ଯେତେବେଳେ ପାଣି ମାଠିଆରେ ରଖନ୍ତି ମାନେ ପାଣି ଟା ଥ ତଳେ ବାଲି ରଖି ମାଠିଆରେ ରଖନ୍ତି, ମାଠିଆ କିମ୍ବା ସୁରେଇ ବି ସେତେବେଳେ ଥାଏ ଲମ୍ବା ହେଇକି ଗୋଟେ ତ ସେଇମାନଙ୍କରେ ରଖିଲେ ପାଣି ଟା ଥଣ୍ଡା ରହେ ଖରା ଦିନେ ଆମେ ପିଇବାକୁ ଭଲ ଲାଗେ।
ହଁ ମାଠିଆ ପାଣି ବହୁତ ଭଲ ଲାଗେ ହଁ ମିଠା ଲାଗେ ମଧ୍ୟ ଥଣ୍ଡା ଲାଗେ।
ଲାଗେ ମିଠା ଲାଗେ ଦେହକୁ ବି ଭଲ କିନ୍ତୁ ଆଜିକା ଯୁଗରେ ସହରାଞ୍ଚଳ କଣ ଗାଁରେ ଗାଁ ରେ ବି ଅଧିକାଶ ଲୋକ ମାନେ ଫ୍ରିଜ ବ୍ୟବହାର କରୁଛନ୍ତି ଯାହା ଯାହା ଦ୍ଵାରା ଫ୍ରିଜ୍ ପାଣି ପିଇଲେ ଦେହକୁ କେତେ କ୍ଷତି
ସେମାନେ ଜାଣି ପାରୁନାହାନ୍ତି କି ଫ୍ରିଜ ପାଣି ପିଇବା ଦ୍ୱାରା ଆମେ କୌଣସି ଗୋଟେ ଥଣ୍ଡା ଜିନିଷ ଖାଇଦେଉଚେ ଆମକୁ ଗରମ ହଉଚି ବୋଲି ଆମେ ଥଣ୍ଡା ଜିନିଷଟା ଖାଇଦଉ ଚେ କିନ୍ତୁ ଥଣ୍ଡା ଜିନିଷ ଟା ଜଉ ଆମେ ଖାଉଚେ ସେ ଆମ ପେଟକୁ ହିଁ ଗରମ କିନ୍ତୁ ଆମେ ଯେତିକି ଆମେ ନର୍ମାଲ ପାଣି ଯେମତି ପିଇବା କଥା ଆପଣ ଯେମିତି କହିଲେ କି ମାଠିଆ ଜଳ ମାଠିଆ ଜଳ ପିଇବାଟା। ପିଇଲେ ଆମକୁ ଆମେ ପାଟିକି ଥଣ୍ଡା ଲାଗିଥାଏ ମଧ୍ୟ ଆମ ଶରୀର ପାଇଁ ବହୁତ ଭଲ କିନ୍ତୁ ଆମେ ଫ୍ରିଜ୍ ପାଣି ଯେଉଁ ପିଇ ଦେଉଛେ। ଆମକୁ ତାପରେ ଦିନକୁ ଥଣ୍ଡା ହେଇଯାଉଛି ଜରମ ହେଇଯାଉଛି ତାପରେ ବି ଯଦି ଆମ। ପେଟ ଟା ଗରମ ଲାଗୁଛି ଆମକୁ ତ ଆମେ ଫ୍ରିଜ୍ ପାଣି ପିଇ ଦଉଛେ ସେଇଟା ଆମ ପେଟକୁ ବହୁତ ଗରମ। କରୁଛି ଯାହାକି ସେମାନେ ଭାବୁଛନ୍ତି କି ଆମ ପେଟକୁ ଥଣ୍ଡା ଲାଗୁଛି ଯାହା ହଉ ଆମକୁ ଥଣ୍ଡା ଲାଗୁଛି। କିନ୍ତୁ ସିଏ ଆମ ପେଟକୁ ବହୁତ ଗରମ କରିଦଉଛି।
ଫ୍ରିଜ୍ ମାନେ ମାନେ ସେତେବେଳର ପାଣି ପିଇବା ହଉ ଖାଦ୍ୟ ପାନୀୟ ହଉ ସେତେବେଳେ ମାଟି ହାଣ୍ଡିରେ ଯାଉ କରିକି ଖାଦ୍ୟ ଖାଉଥିଲେ ତ ସେଇ ଖା ଖାଦ୍ୟ ଟା ବି କେତେ ଭଲ ଥିଲା।
ହଁ ମ୍ୟାଡ଼ମ୍।
ଥିଲେ ମାଟି ହାଟ ପାଣି ଟ ପିଇବା ଦ୍ଵାରା ପେଟ କେତେ ଥଣ୍ଡା ରହୁଥିଲା କିନ୍ତୁ ଆଜିକାରେ ତରକାର କରିଛେ ତ ଆଉ ତାକୁ ଆମେ ଆଣି ଫ୍ରିଜରେ ରଖିଦବା ରଖିଦଲେ। ଆମେ କାଲି ସକାଳେ ମଧ୍ୟ ତାକୁ ଖାଇପାରିବା କି ପାଣି ଟା ଏଇନା ରଖି ଦେଇଛେ ତ ଦି ପହରକୁ। ଥଣ୍ଡା ହେଇଯାଉ ଆମେ ପିଇପାରିବା କିନ୍ତୁ ସେଇ ଖାଦ୍ୟ ଫ୍ରିଜ ଖାଦ୍ୟ ଖାଇକି ସହରାଞ୍ଚଳ ଗାଁ ରେ। ଅଧିକାଂଶ ଲୋକଙ୍କର ଗୋଟେ ଗୋଟେ ପରିବାରରେ ଲୋକ ବେଶୀ ରୋଗ ହଉଛି।
ହଁ ମ୍ୟାଡ଼ମ୍।
କିନ୍ତୁ ଯଦି ବାହାରେ ସେଇ ଜିନିଷ ଟା ରଖିବା ଖୋଲା ପବନ ରେ ହଉ ସୁଧା ଆଉ ଘରେ ଜାଲି ଦେଇକି ହଉ। ଆଉ କବାଟ ତାଟି ଦେଇକି ରଖିବା ତ ସେଇ ଜିନିଷ ଟା ଭଲ ରହେ ସେଇ ଜିନିଷଟା ଦେହକୁ ହିତ ହେଇଥାଏ। କିନ୍ତୁ ଏଇ ଜିନିଷଟା ଆଜିକା ଯୁଗରେ କେହି ବୁଝୁ ହିଁ ନାହାନ୍ତି। ସେଏ କହୁଛନ୍ତି ଆମେ ରେ ରଖିଲେ ଦେହଟା ପାଣି ଟା ଥଣ୍ଡା ହେଲେ ଆମେ ପିଇବା ଆମ ଦେହ ଟାକୁ ଟିକେ ଆରାମ ଲାଗିପାରେ। କିନ୍ତୁ ସେଟା ଭୁଲ୍
ହଁ ଆଜ୍ଞା ମ୍ୟାଡ଼ମ୍।
ସେତେବେଳର ସବୁ କିଛି ଚାଲିଚଳନ ଆଉ ମାନେ ଖାଦ୍ୟ ପାନୀୟ। ସବୁ କିଛି ଆଜିକା ଯୁଗରେ ଲୋକମାନେ ଭୁଲି ଯାଉଛନ୍ତି ସବୁ ନୂଆ ଆପଣଉଚନ୍ତି। ଯାହା ଦ୍ଵାରା ନୂଆ ଆପଣେଇଲେ ବି ରୋଗ ଆକ୍ରାନ୍ତ ହଉଛନ୍ତି ସେତେବେଳେ ଅ ରା ତା ମାନେ ଭଲ ନଥିଲା ହେଲେ ବି ଲୋକ ଗୋଟେ ବେମାର ପଡିଲେ ବି ବୈଦ୍ୟ ରାଜକୁ ଡକେଇକି ଘରକୁ ଦେହକୁ ଭଲ କରୁଥିଲେ। ଏବେ ରୋଗ ହେଲେ ମେଡିକାଲ ନେଇକି ଯାଉଛନ୍ତି କିନ୍ତୁ ମେଡିକାଲ ରେ ଭୁଲ ଇଞ୍ଜେକ୍ସନ ଔଷଧ ଦେବା ଦ୍ଵାରା ଲୋଗ ଭରି ଯାଉଛନ୍ତି।
ଆଜ୍ଞା ମ୍ୟାଡାମ ଆପଣ ଯୋଉଟା କହିଲେ ମଧ୍ଯ ସେଇଟା ଠିକ୍ କଥା। ଆଜିକାଲି ମାନେ ଆଜ କାଲି ଯୁଗ ମାନେ ଏତେ ପରିବର୍ତ୍ତନ ହେଇଗଲାଣି ଯେ ମାନେ ଆଗ କାଳରେ। ରେ ମାନେ ଯେଉଁ ଲୋକମାନେ ପାଠ ପଢ଼ିକି ପୁରା ମାନେ କଣ ମାନେ ସେ ଡାକ୍ତର ଦଏ ହଉ କି ଯାହାବି ହଉ। ସେ ଡାକ୍ତର ଟିକେ ହଉଥିଲା ମାନେ ସେ ସବୁ ମାନେ ବହୁତ୍ ପରିଶ୍ରମ କରୁଥିଲା କିନ୍ତୁ ଆଜିକାଲି ଲୋକ ତ ମାନେ ବିନା ପରିଶ୍ରମରେ ଫଳ ପାଇଯାଉଛନ୍ତି ମାନେ। ଯେମିତି କିି ଲାଞ୍ଚ ଦେଇକି ମଧ୍ୟ ହେଇଯାଉଛନ୍ତି ଡାକ୍ତର ଡାକ୍ତର ପୋଲିସ୍ ଯାହା ଫଳରେ ଗୋଟେ ମାନେ ଆଜିକାଲି ଯୋଉ ଡକ୍ଟର ହେଇଯାଉଛନ୍ତି ସବୁ ସେମାନଙ୍କୁ କୁ ମାନେ ଠିକ୍ ସେ ମେଡିସିନ ଦବା କି ଇଞ୍ଜେକ୍ସନ ଦବା କି ଲୋକଟାର କଣ ହେଇଛି ମଧ୍ୟ ସେମାନେ କହି ପାରୁନାହାନ୍ତି କିନ୍ତୁ ଯୋଉମାନେ ପ୍ରକୃତ ପରିଶ୍ରମ କରିକି ନିଜେ ପାଠ ପଢ଼ି ସେ ମାନେ ରୋଗ ରୋଗୀଟିକୁ ଦେଖିଲେ ଜାଣିଦବ ସେ ରୋଗୀଟି ର କଣ ହେଇଛି। ଆଜ୍ଞା ହଁନା ନାଇଁ ମ୍ୟାଡାମ କିନ୍ତୁ ଆଜ କାଲି ଆାଲି କଣ ଆିକାଲି ଡକ୍ଟର କହୁଛି ଆପଣ ବ୍ଲଡ଼୍ ଟେଷ୍ଟ କରନ୍ତୁ ତାପରେ ସେ ରିପୋର୍ଟ ଆଣନ୍ତୁ। ପଟରୁ ସେ ଚେକ୍ କରି କହୁଛି କି କଣ ହେଇଛି ଆପଣଙ୍କର।
ତ ସେତେବେଳେ ତ ଲୋକର କଣ ହେଇଥିବ ଜୀବନ ଟା
ହଁ ସେତେବେଳ କଣ ହେଇଥିବ କିନ୍ତୁ ଯିଏ ପ୍ରକୃତ ଡକ୍ଟର ସିଏ ମାନେ ପେସେଣ୍ଟ ଟିକୁ ଦେଖୁ ଦେଖୁ କହିଦେବ କି ଏ ପେସେଣ୍ଟ ଟି କଣ ହେଇଛି।
ଆଜ୍ଞା ଆଜ୍ଞା।
ଆଉ ଆଜିକାଲି ତ ସବୁ ଲାଞ୍ଚରେ ତ ଯେହେତୁ ଧୀରେ ଧୀରେ ସବୁ ପୁରା ପ୍ରକାର ଯୁଗ ଗୁୁରା ସବୁ ପରିବର୍ତ୍ତନ ହଉଛି। ସବୁ ଧୀରେ ଧୀରେ ଡେଭଲପମେଣ୍ଟ ହଉଛି। ତ ଲୋକମାନେ ଆଉ ଆଉ ପାଠ ବି ଏତେ ଭଲ ଭଲ ଶିକ୍ଷକ ବି ନାହାନ୍ତି। ଏତେ ଭଲ ଛାତ୍ରଛାତ୍ରୀ ମଧ୍ୟ ନାହାନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା। ସେତେବେଳେ ବୈଦ୍ୟନାଥଙ୍କ ଘରକୁ ଚାଲି ଚାଲି ଯାଇକି ବି ଠାକୁ ବୈଦ୍ୟକୁ ଡାକିକି ଆଜ୍ଞା ଆଣିକି ସିଏ ଯଉଁ ଚିକିତ୍ସା ବି କରୁଥିଲେ। ସେଇ ଚିକିତ୍ସା ବି ଲୋକ କେତେ ଭଲ ହେଇଯାଉଥିଲେ।
ସେତେବେଳେ ହଁ ଦେଶୀ ଚିକିତ୍ସା ମଧ୍ୟ ଆଗ କରିକି ସେଥିରେ ଯଦି ଭଲ ନହଲା ତାପରେ ଯାଇକି ବୈଦ୍ୟ ପାଖକୁ ଯାଆନ୍ତି। ନ୍ତି ହଁ କିନ୍ତୁ ଦେଶୀ ଚିକିତ୍ସା ରେ ହିଁ ପ୍ରାୟ ଲୋକଙ୍କର ଭଲ ହେଇଯାଏ। ସବୁ ଲୋକଙ୍କର ଭଲ